ହୋଉ।
ସୁଭୁଛିି ମୋ ଭଏସ୍।
ହଁ ହଁ ମୋ ଭଏସ୍ ସୁଭୂଛିଟି?
ହଁ। ମାନେ ମୁଁ ସେଇ ମେର ଗୋଟେକାଉଣ୍ଟରେ କଲାବେଳକୁ ହଉନି ମୋ ମାମା ଏମାଏ
ହୁଁ ହୁଁ। କେ ଜାଣି ଆଚ୍ଛା ହଉ। ଆପଣ କଣ କରୁଛନ୍ତି?
ଶୋଇଚି।
ଓହୋ।
ମନରେ ଗୋଟେ ପ୍ରଶ୍ନ ଉଠୁଛି କି ମନେକର ଆପଣଙ୍କ ଘରେ ଗୋଟେ ବିସ୍କୁଟ୍ ଥୁଆଇ। ପ୍ୟାକେଟ୍ ହେଲା।
ନାଇଁ ନାହିଁ ଆମ ଘରେ ବିସ୍କୁଟ୍ ଓହୋ ଆଛା ହଁ ମୁଁ ସେଟା ଖାଇଦେଇଛି ତାହେଲେ।
ଆଜ୍ଞା ସେଇ ପ୍ୟାକେଟ ଟା ବହୁତ ଦିନ ହେଲା ରଖା ହେଇଛି। ଏମାନେ ପାଖାପାଖି ମା ଆରେ ଭାବନ୍ତୁ ଆପଣଙ୍କୁ ମାନେ ଯେବେ ଖାଇଥିଲେ ତା ପୂର୍ବରୁ ମାସେ ହେଲା ରଖା ହେଇଥିଲ
ଭାବନ୍ତୁ ମୁଁ ଖାଇ ହିଁ ଦେଇଛି ଭାବନ୍ତୁ ମୁଁ ସେବେ ବି ଖାଇ ଦେଇଛି।
ନାଇଁ ମା ଆପଣ ଆଣିକି ରଖିଥିବେ ନା ତ ସେଇଟା ମାସେ ହେଲା ଆପଣଙ୍କ ପାଖରେ ରହିଛି ସେ ପ୍ୟାକେଟ୍ ଟା। ମାସେ ଉପରକୁ କିନ୍ତୁ ତାକୁ ବିଲକୁଲ ଖୋଲା ହିଁ ହେଇନି ତ ଆପଣ ହଠାାତ ଆଜି ଖୋଲିବେ ଖାଇବାକୁ ପାଇଁ ଆଉ ଦେଖିବି ହଠାତ୍ ଦେଖିବେ କି ସେ ବିସ୍କୁଟ ସାରା ପିମ୍ପୁଡି ହେଇାଇଛି କେମିତି ସମ୍ଭବ ବିସ୍କୁଟ ପ୍ୟାକେଟ ଭିତରେ ପିମ୍ପୁଡି ଗଲା କେମିତି?
ହଁ ମୁଁ କହିପାରିବିନି ପ୍ରହଳୀର କଣ ଉତ୍ର ଆପଣ ଯଦି ଜାଣିଛନ୍ତି ତାହେଲେ ମତେ ଦୟାକରି କୁହନ୍ତ
ମୁଁ ନିଜେ ଜାଣିନି ମୁଁ କହୁଛି କି ଆଜି ମୁଁ ଗୋଟେ ବିସ୍କୁିଟ ଖାଇବାକୁ ଖୋଲିଲି ମାସେ ପୂର୍ବରୁ ଥିଲ ସେଇଟା ଖୋଲା ହେଇ ନଥିଲା ବିଲଲ ସେଟା ନୂଆ ପକଟ ଟା ଖୋଲିଲା ବେଳକୁ ପିମ୍ପୁଡି ଭରତି କଣ କରିବୁ ମୁଣ୍ଡ
ମୁଣ୍ଡ ଗରମ ହେଇଗଲାଣି ଆପଣଙ୍କ ଆପଣ ଟିକେ ଆଇସ ଆଣିକି ମୁଣ୍ଡରେ ଆଗ ଢାଳନ୍ତୁ। ସେଇଟା ଆ ଏକ ଥଣ୍ଡା କରନ୍ତୁ ଯେହେତୁ ୁଗାତ ହେଇଯିବ ଖରା ଦିନ ମୁଣ୍ଡକୁ ବିଲକୁଲ ବି ଗରମ କରିବେନି ବରଫ ଭିତରେ ପଶିଯାନ୍ତୁ ନହେଲେ ଫ୍ରିଜ୍ ଭିତରେ ଟିକେ ମୁଣ୍ଡକୁ ରଖି ଦିଅନ୍ତୁ କିଛି ସମୟ ତାପରେ ଚିନ୍ତା କରିବେ କଣ କରିବେ ତାପରେ ଆମେ
ବହୁତ ଇଚଛା ଥିଲା ସେ ବିସ୍କୁଟ ଖାଇବାକୁ କାଲି ସେମିତି କଲେଜ ବିଶ୍ୱବିଦ୍ୟାଳୟରୁ ଆୁଥିଲି ମୁଁ ଗୋଟେ ନାଣ୍ଡି ବଗୁଲି ଟ କିଣିଥିଲି ସେି ମୋ ହାତରୁ ପଡିଗଲା କଣ କରିବି ମୁଁ ନାଣ୍ଡି ବଗୁଲୀ ହେଇଗଲି। ତାପରେ ମୁଁ କାନ୍ଦି କାନ୍ଦି ଆଜ୍ଞା ମୁଁ ପଡିଗଲା ମୁଁ ବହୁତ ଦୁଃଖ ଦୀଖିତ ହେଲେ ତ ମୋତେ ଫିର ବି ପିଇବ ଇଚ୍ଛ ଥିଲା ତ ମୁଁ କାନ୍ଦି କାନ୍ଦି ଆଉ ଗୋଟେ କିଣିଲି ଆଉ ଗୋଟେ ନାଣ୍ଡବଗୁଲୀ କିଣିଲିନି ଆଉ ଗୋଟେ ଜିନିଷ ଟା କିଣିଲି ସେଇଟା ପିଇଲି।
ଏ ଆପଣଙ୍କର ନାଡି ବଗୁଲି ପଡିଗଲା ତ ତାହେଲେ
ଆଜ୍ଞା ମୋ ଭାଗ୍ୟ ଟିକେ ଖରାପ ଚାଲିଛି।
ଆଜ୍ଞା ମୋ ଭାଗ୍ୟ ତ ଖରାପ ମୋ ମାମା ମତେ କହିକି ଯାଇଥିଲେ ଆଉ ମୋ ବୋଉ ମତେ କହିକି ଯାଇଥିଲି କି ଆଉ ମୋ ମେସିନ ରେ ଟିକେ ଚାର୍ଜ ବସେଇଦବୁ ତ ମୁଁ ସେଇଟା କାଲି ଠାରୁ ବସେଇଥିଲି ଏବେ ଯାଇକି ଦେଖିଲି ସେଇଟା ଏବେ ବି ଲାଗିଛି ତ ମୁଁ ଏବେ କାଢିଲି ଜଷ୍ଟ
ତାଙ୍କ ଯନ୍ତ୍ର? ଏ ବା ଆପଣ ତ ତାହେଲେ ଦୁଇଶହ ପରସେଣ୍ଟ ଚାର୍ଜ କରିଦେଇ
ଁ ମମ ବୋଉ କୁ ଯଦି ସବୁ ଜିନିଷ ଜଣା ପଡିବ ତାହେଲେ ସିଏ ତ ମତେ କହିବେ ହାଣିଦେବେ ଆଉ ଯଦି ଖରାପ ହେଇଗଲା ତାଙ୍କ ଯନ୍ତ୍ର ତାହେଲେ ସିଏ ମତେ ଯନ୍ତ୍ରରେ ପ୍ରହାର କରିବେ।
ସେଆବାା।
ପୁଣି ମୁନିଆ ଗୋଜିଆ ଯନ୍ତୁରରେ।
ଆପଣ ଆଉ ଖାଇସିଲେଣି ଜଳଖିଆ କରିସିଲେଣି?
ହଁ ମୁଁ ଏବେ ଜଷ୍ଟ ଏବେ ସାଙ୍ଗେ ସାଙ୍ଗେ ମୁଁ ଜଳଖିଆ ଟା କଲି ସେ ଜଳଖିଆରେ ମୋର ଥିଲା ସୁଆ ତାଦ ଟିକେ ଅ କିସମିସ ପକେଇଦଲି
ଆଜ୍ଞା ମୋର ଗୋଟେ ମିତ୍ର ଅଛନ୍ତି ହେଲା ସୂର୍ଯ୍ୟମୁଖୀ କହିକି ହେଲା ସିଏ ସବୁ ଆଜ୍ଞା
ସେଇ ପୁରୁଷ ମିତ୍ରଙ୍କ ସହିତ ହିଁ କଥା ହଉଥିଲି ଆପଣଙ୍କର ସିଏ କ ସିଏ ବି ଛତୁଆ ହଁ ସିଏ ବି ଛତୁଆ ଖେଉଥିଲେ।
ଆଜ୍ଞା ଆପଣଙ୍କ ଛତୁଆ କହିଲେ ତ ମତେ ମନ ପଡିଲା ତାଙ୍କ ପଥା ତେଣୁ ମୁଁ ଆପଣଙ୍କୁ ଜଣେଇବି କି ସି ସବୁ ସିଏ ଗୋଟେ ଛତୁଆ ପ୍ରେମୀ ଆପଣଙ୍କ ଭଳି ସେ ଯେତେବେଳେ ଆପଣ ତାଙ୍କ ପଚାରିବେ କଣ ଖାଇଛନ୍ତି ସେ ଜଣେଇବେ କି ଛତୁଆ ଖାଇକି ଆସିଛନ୍ତି।
ହଁ ମୁଁ ବି ତାଙ୍କୁ ସେଇ କଥା କହିଲି କି ଆଉ ଛତୁଆ ଟା ମୁଁ ଫ୍ରିଜ ରେ ରଖ ଦଉଛି ତାପରେ ଥଣ୍ଡା ହେଲେ ଖାଇବି ସେ କହିଲେ ମୁଁ କାନ ଉଠିଲା ଠାରୁ ଶୁଣିନି ଛତୁଆ କୁ ଫ୍ରିଜରେ ରଖା ହୁଏ। ମୁଁ ଟିକେ ଏକ୍ସଟ୍ରା ମାନେ ମୁଁ ଟିକେ ଟିକେ ଅଧିକା ନା ସେଥିପାଇଁ ମୁଁ ଟିକେ ରଖିଦେଇ ଥିଲି ଆଉ। ଟିକେ ମୁଁ ଟିକେ ଅଲଗା ଟେଷ୍ଟ ଖୋଜେ ସବୁବେଳେ ସ୍ୱାଦ। ସୁଆଦ ଥିଲା ଆଉ ଯଦି ଭଲ ଲାଗିଲା ଆପଣଙ୍କୁ ତାହେଲେ ଆପଣ ବି ଏଁ ଘରେ ସେଇଆ କରିପାରିବେ। ଆଜ୍ଞା ଆଜ୍ଞା ଆ ଆପଣଙ୍କୁ ହିଁ କହୁଚି।
ମୁଁ ଛତୁଆ ଖାଏ ନାହିଁ ମୁଁ ଛତୁଆ ପ୍ରେମ ନୁହେଁ ଆପଣ ଦି ଜଣଙ୍କ ଭଳିଆ।
ଆଚ୍ଛା ଆପଣ ତାହେଲେ କଦଳୀ ଆଉ ଚୁଡ଼ା କଦଳୀ ପ୍ରେମୀ।
ନା ନା ଚୂଡା କଦଳୀ କେବଳ ମୋର ଯେତେବେଳେ ପେଟ ଟିକେ ଟିକେ ଖରାପ ହେଇଥାଏ ସେ
ଆଜ୍ଞା ଆପଣଙ୍କ ଯେତେବେଳେ ଦ୍ଵିତୀୟ ନଳା ଟା ଫିଟିଯାଏ ସେତେବେଳେ ବୋଧେ।
ମୋର ଗୋଟେ ଚଷ ଶୁଣା ବାଲା ସାଙ୍ଗ ଅଛନ୍ତି ତାଙ୍କ ବିଷୟରେ ମୁଁ କଣଗୋଟେ ଆପଣଙ୍କୁ କହିବାକୁ ଯାଉଥିଲି କିନ୍ତୁ ଏଇ ଛତୁଆ ସବୁ ମୁଁ ଭୁଲିଗଲି।
ଆ ମହିଳା ମିତ୍ର।
ଆଉ ଗୋଟେ ମହିଳା ମିତ୍ର ଯୋଉ ଆମର କଲେଜ ମାନେରେ ବିଶ୍ୱବିଦ୍ୟାଳୟରେ ଆମେ ଚାରି ଜଣ ତାଙ୍କ ଭିତରୁ ଆଉ ଜଣେ ଚଷମା ପିନ୍ଧନ୍ତି ଟିକେ ହେଲ୍ଦି ହେଇକି ଆଜ୍ଞା। ତାଙ୍କ ବିଷୟରେ କଣ ଗୋଟେ ଆପଣଙ୍କୁ ବୁଝ ଜ ଘନିଷ୍ଠ ଜିନିଷ ଟା କହିଥାନ୍ତି କିନ୍ତୁ ମୁଁ ଭୁଲି ଗଲି
ଆପଣଙ୍କୁ ଟିକେ ଆପଣ ମନକୁ ଧରି କି ରଖନ୍ତୁ କଣ ସବୁ ଭୁଲି ଯାଉଚନ୍ତି।
ମୁଁ ବା ସେଇଆା ନାଇଁ ମୋ ମନ କିଏ ନେଇଯାଉନି ମୁଁ ମୁଁ ପାଗଳ ହେଇ ଗଲିଣି।
କାହିଁକି ଆପଣ ପାଗଳ ହେଇଯାଇଚନ୍ତି?
ମୁଁ ମୁଣ୍ଡ ଟା ପନ୍ଧୁଚି ମୁଁ ହଁ ହଁ ମନେ ପଡିଲା। ଆପଣଙ୍କ ଭଳିଆ ସିଏ ବି ଏବେ ଗୁମ୍ଫା ରୁ ବାହାରିଚନ୍ତି।
ଏବେ ବି ଆଚ୍ଛା ଆଛା ସିଏ ବି ଏବେ ଗୁମ୍ଫା ରୁ ବାହାରିଚନ୍ତି ନାଇଁ ଆଉ ଗୋଟେ ମହିଳା ବି ତ୍ର ଯିଏ ଟିକି ସରୁଆ ହେଇକି
ଆଜ୍ଞା ଆଜ୍ଞା।
ସିଏ ବି ଆଉ ଟିକେ ପରେ ଗୁମ୍ଫାରୁ ବାହାରି ଥିଲେ ଆଉ ସିଏ ତ ମୋର ପୁରା କାର୍ବନ କପି। କହିଲେ ଚଳେ ସିଏ ବି ବାରଟାରେ ଉଠନ୍ତି ଗୋଟେରେ ଖାଆ ନ୍ତି ଚାରିଟାରେ ପାଞ୍ଚଟାରେ ଗାଧେଇବାକୁ ଯାଆନ୍ତି।
ଆଜ୍ଞା ସିଏ ତ ଫିର ବି ସକାଳୁ ଉଠିଲଣି ମୁଁ ଯେ
ହଁ ହଁ ସିଏ ଟିକେ ଏବେ ଶିଖି ଟିକେ ଜଲ୍ଦି ଉଠି ଯାଉଚି ସାଢ଼େ ଦି ଶୋଇଥିଲା ଫିର ବି ଉଠିଗଲା
ଆଜ୍ଞା ସିଏ ସବୁବେଳେ ଉଠି ଯାନ୍ତି କିନ୍ତୁ ମୋର ଯୋଉ ଆଉ ଗୋଟେ ଅଛନ୍ତି ସାଙ୍ଗ ଜଣକ ଚଷମା ଜଣଙ୍କ ସିଏ ସବୁବେଳେ ଆଜ୍ଞା ତିନିଟାରେ ଶୋଇକି ଦିନ ବାରଟାରେ ଉଠିବେ ସିଏ ଏବେ ଜଷ୍ଟ ଗୁମ୍ଫାରୁ ବାହାରିଚନ୍ତି।
ଆଛା ସିଏ ଏବେ ଗୁମ୍ଫାରୁ ବାହାରାରୁଚନ୍ତି ଆଉ ତାହେଲେ ତାଙ୍କ ସହିତ ମୋର ଅଧିକା ଓ ମୁଁ ତ ଆଉ ଟିକେ ପରେ ହିଁ କଲି ଆ ଆପଣଙ୍କ ସେଇ ମହିଳା ମିତ୍ରଙ୍କ ସହିତ କଥା ହେଲି ଉଠୁ ଉଠୁ ଆଗ ମୁଁ ତାଙ୍କ ସହିତ କଥା ହେଲି। ତାପରେ ସେଇଠୁ ବ୍ରଶ କରିବାକୁ ଗଲି ତାପରେ ସିଏ ମତେ ଚାହିଁଥିଲେ ଆଉ ଥରେ ଅ ସମ୍ପର୍କ କରିବାକୁ କିନ୍ତୁ ମୁଁ ଆଉ କରିପାରି ନଥିଲି। ମୁଁ ଟିକେ କା ବିଜି ଥିଲି ଆଉ ଆଉ ଟିକେ ପରେ ତାଙ୍କୁ ସମ୍ପର୍କ କରିବି ଆଉ।
ଆଜ୍ଞା।
ଆଚ୍ଛା ଆପଣଙ୍କର ତାହେଲେ ସବୁ ମହିଳା ମିତ୍ର ମୋରି ଭଳିଆ ହିଁ ଟିକେ ଲେଜି। ଟିକେ ଅଳସୁଆ।
ଅଳସୁଆ ଆଜ୍ଞା ମୁଁ ତ ସବୁଠୁ ଅଧିକ ଅଳସୁଆ କିନ୍ତୁ ମୁଁ ଦେଖୁଛନ୍ତି ଆପଣ ମୁଁ ଜଲଦି ଉଠି ଯାଉଛି।
ଆଜ୍ଞା ଆଜ୍ଞା ଆପଣ
କାରଣ ଜଲଦି ଶୋଇଯାଉଛି ମୁଁ ସେଇ ମୋର ସବୁ ଅଧିକ ରୁ ଅଧିକ ମୁ ବାର୍ଟା ଯାଇ ଜଗୁଛି ଆଉ ମେନ୍ ମାନେ ମାନେ କଣ କହୁଥିଲି ମାନେ ମେନ୍ ଜିନିଷ ଟା ହେଉଛିମୁଖ୍ୟ ସେଇଟା ହିଁ ମନ ଭଡୁନଥିଲା ତ ସେଥିପାଇଁ ତିନିଥର କିନ୍ କହିଥିଲି। ମୁଖ୍ୟ ମୁଖ୍ୟ ଜିନିଷ ଟା ହେଲା ମୋ ମାମା ଯେହେତୁ ନାହାନ୍ତି ମୋ ପାଖରେ ଯେହେତୁ ମୋ ବାବା ଅଛନ୍ତି ତ ସିଏ ମତେ ସକାଳ ଛଅଟ ାରେ ଉଠେଇ ଦେଉଛନ୍ତି।
ଆଜ୍ଞା।
ଯଦି ମୋ ମାମା ଥାଆନ୍ତେ ତାହେଲେ ମୁଁ ଆରାମରେ ଏଗାରଟାରେ ଉଠନ୍ତି। କାରଣ ମତେ ମୋ ବାବା ଗଲା ପରେ ମତେ ମୁଁ ଯୋଉ କର ସେ ଯୋଉ ବିଦାୟ ନେଲା ପରେ ମତେ ଯୋଉ କବାଟ ଟି ବନ୍ଦ କରିବାକୁ ପଡୁଛି ତ ସେଇ କବାଟ ଟି ବନ୍ଦ କରିବା ପାଇଁ ମତେ ଉଠିବାକୁ ପଡୁଚି। ଆଜ୍ଞା ସେଇଟା ବି କରିବାକୁ ପଡୁଛି କବାଟଟି ବନ୍ଦ କରିକି ମୁଁ ମଧ୍ୟ ପୁଣି ଶୋଇ ପଡୁଛି କିନ୍ତୁ ସେଇଟା କଣ ଥରେ ମାନେ ଯେମ୍ ତି ନିଦ ଥିଲା ସେଇଟା କଣ ପୁଣି ଆସିବ କି ସେଇଟା ଟିକେ ଅସମ୍ଭବ ହେଇଯାଏ
ଟିକେ ସେଇଟା ଟିକେ ହଁ ବୁଝିପାରିଲି ଆପଣଙ୍କର ଦୁଃଖ ମୁଁ ବୁଝିପାରିଲି।
ଆଉ ମନେକର ମୁଁ ଗୋଟେ ଭଲ ଗଭୀର ସ୍ୱପ୍ନରେ ଥିବି ସୁନ୍ଦର ସ୍ୱପ୍ନରେ ସିଏ ମତେ ସେ ସ୍ୱପ୍ନରେ ଉଠ ଉଠେଇ ଦେଲେ ମୁଁ ଚେଷ୍ଟା କରୁଥିବି କି ସେଇ ସ୍ୱପ୍ନକୁ ପୁଣି ଯିବାକୁ କିନ୍ତୁ ମୁଁ ଯାଇପାରେ ନାହିଁ।
ଆଜ୍ଞା ଆଜ୍ଞା ଠିକ କଥା ସେଇଟା କୁହନ୍ତିନି କି ଗୋଟେ ଅଛି ଯେ ଏମିତି କଣ ଅଛି ଯାହା ତମେ ଦେଖିପାରିବ ଆଉ ଥରେ ଦେଖିପାରିବ ସେଇଟା ହଉଛି ସ୍ୱପ୍ନ।
ଆଜ୍ଞା। ସେଇଟା କେବେବି ଥରେ ଆରେ କଣ ମୁଁ କହିଲି କି ସେଇଟା କେବେବି ଅ ତୀତ ହେଲା ପରେ ପୁଣି ଷ୍ଟାଟ ମାନେ
ଆଉଥରେ ହେଇ ଆସିପାରେନି କିନ୍ତୁ ମୁଁ ତ ଦେଖିଛି ଅ ଉଁ ଯୋଉ ଆମର ଚଳଚିତ୍ର ହେରିକାରେ ତାଙ୍କୁ ବାରମ୍ବାର ସେଇ ଗୋଟିଏ ଡରାବନା ସ୍ୱପ୍ନ ଆସେ। ସେଇଟା କେମିତି ସମ୍ଭବ ମୁଁ ବୁଝିପାରୁନି।
ମୁଁ ବି ବୁଝି
ଆମକୁ ତ ଆମକୁ ତ ଏକା ସ୍ୱପ୍ନ କେବେ ଆସୁନି ସବୁବେଳେ ଅଲଗା ଅଲଗା ଆସୁଚି।
ଆଜ୍ଞା ମତେ ତ ସବୁବେଳେ ଖରାପ ସ୍ୱପ୍ନ ଆସି
ଆଜ୍ଞା ଆପଣ ତାହେଲେ ବହୁତ ଭଲ ଲୋକ ହେଇଥିବାରୁ ଆପଣଙ୍କ ଖରାପ ସ୍ୱପ୍ନ ଆସୁଚି।
ଆଜ୍ଞା ମୁଁ ବହୁତ ଖରାପ ଖରାପ ସ୍ୱପ୍ନ ଦେଖିଦିଏ ତାପରେ ମତେ ନିଦ ହୁଏନି ମୁଁ ରାତିରେ ଉଠିକି ବସି ପଡେ।
ଆଜ୍ଞା।
ଫଟୋ ଦେଖି ଦେଖି ମୋ ବାବା ଖରାପ ହେଇଯାନ୍ତି ମାନେ ମାନେ ସିଏ ପୁରା ପାଗଳା ହେଇଯାନ୍ତି କି କଣ ହଠାତ୍ ରାତିରେ ହଠାତ୍ ଉଠିଲା ବେଳକୁ ବସି
ପଣ ଆପଣଙ୍କର ସେଇୟା ହୁଏ ମୋ ବାବାଙ୍କର ଆକ୍ଚୁଆଲି ସେଇଆ ହୁଏ ମୋ ବାବାଙ୍କ ଚାରିପଟେ ଆସି ଭୂତ ମାନେ ବସନ୍ତି ତାଙ୍କୁ ଚାପି ଦିଅନ୍ତି ମାନେ ଏମିତି ଯୋଉ କୁହନ୍ତିନି ହଲି ପାରନ୍ତିନି ଟୋଟାଲ୍
ଆଜ୍ଞା ମୋର ସେମିତି ହୁଏନି ମୋର କଣ ସ୍ୱପ୍ନ ଆସେ କହିଲେ ମାନେ ଆମ ସାଙ୍ଗସଥି ଯାଉଥିବୁ ଆଉ ବମ୍ ବ୍ଲାଷ୍ଟ ହେଲା ଆଉ ନହେଲେ ଗାଡି ଫାଡି ଉଡେଇ ଗଲା ଆମେ ଚାଲିଗଲୁ। ଆ ମୁଁ ମୁଁ ଏସବୁ ସ୍ୱପ୍ନ ଦେଖେ ମୋ ସପନରେ ମୁଁ ସବୁବେଳେ ସମସ୍ତଙ୍କୁ ମାରିଦିଏ।
ଆଚ୍ଛା ଆପଣଙ୍କ ସ୍ୱପ୍ନର ସମସ୍ତେ ମୃତ।
ଆଜ୍ଞା ସେଇଆ ହିଁ ହୁଏ।
ହନ୍ ତ ମୁଁ ବାବାଙ୍କର କଣ ହୁଏ ନା ତାଙ୍କୁ ଟି କିଏ ମାଡି ବସେ ଏଇ ପହର ଦିନ ରାତିର ମୁଁ କଥା କହୁଛି ସେ ତଳେ ଶୋଇଥିଲେ ମୁଁ ଏକା ଗୋଟେ ଖଟ ଉପରେ ମୁଁ ଏକା ରାଜ୍ କରୁଥିଲି ଶୋଇଥିଲି ତ ସେଥିପାଇଁ ଯେହେତୁ ସେ ତଳେ ଶୋଇଥିଲେ ତାଙ୍କ ଡେଉଁରିଆ ଟା ଖଟରେ ଥୁଆ ହୁଏ। ଖଟ ସାଇଡ ରେ ଯୋଉ ଝରକା ଅଛି ସେଇଠିରେ ଥୁଆ ହୁଏ ତ ସେଥିପାଇଁ ସିଏ ମୁଁ ଯେହେତୁ ଟିକେ ରାତ୍ରି ଚୋର ରାତି ଦିଟା ତିନିଟାରେ ଶୁଏ ରାତି ଗୋଟେ ସାଢେ ଗୋଟେ ହେଇ ଛି ମୋ ବାବା ଏମିତି ଛ ଛଟ ଛଟ ଛଟ ହେଲେ ତ ମତେ ମୁଁ ଫାଷ୍ଟ୍ ମୁଁ ଯେହେତୁ ଜାଣିଛି ଏଇଟା ବାବ୍ ବା ହୁଅନ୍ତି ସେତେ ମୁଁ ଡରି ଗଲି ଆଉ ଡରୁନି ବି ମୁଁ ଆଉ ମୁଁ ଛୋଟବେଳେ ଡରୁଥିଲି ମାମା ବି ନାହିଁ। ତ ସେ ସେଥିପାଇଁ ମୁଁ ଯାଇକି ଆଗ ବାବାଙ୍କୁ ଗୋଟେ ଗାଲରେ ଗୋଟେ ବାଡେଇଦେଲି
ଆରେ ତାପରେ
ପାଖ ପୁରା ସାଇଁକିନା ଉଠିଗଲେ ତାପରେ ମୁଁ ସେଇଠୁ ସେ ଡଁ ଡେ ଆଣିକି ବାବାଙ୍କର ତକିଆ ତଳେ ରଖିେଲି ତାପ ବାବା ହେଇକି ଶୋଇ ପଡିଲେ ତାପ ମୁଁ ମୋର ତିନିଟା ରାତିରେ ଶୋଇଲି ଆଉ।
ଓହୋ ଆପଣଙ୍କ ମାତା ଶ୍ରୀ କୁଅଡେ ଯାଇଛନ୍ତି କି?
ମୋର ମାତାଶ୍ରୀ ଟିକେ ବୁଲୁଛନ୍ତି ଟିକେ ଆଜ୍ଞା ଆଜ୍ଞା। ଟିକେ କୃଷ୍ଣଙ୍କ ପାଖକୁ ଯାଇଛନ୍ତି ଆଗ୍ରା। ଏଇ ସବୁ ଯାଇଛନ୍ତି ଆଉ। ଆଜ୍ଞା ସିଏ କହିଲେ କି ଆମେ କେବଳ ସାଙ୍ଗମାନେ ଯାଉଛୁ ଛୁଆ ମାନେ କେହି ଯାଉନାହାନ୍ତି। ତ ତୁ ବି ଯାଆନି ତ ମତେ ବି ରଖିଦେଲେ।
ଓ ଆପଣ ତ ବହୁତ ଦୁଃଖ ଅ-ଅନୁଭବ କରୁଥିବେ? ଆପଣ ଦୁଃଖ ଅନୁଭବ କଲେ ବି ମୋର କଣ ହେଲା? ମୁଁ ତ ଯାଉଛି ଆଉ ରଖୁଛି ଆଉ। ଆଜ୍ଞା।